ହାଲୋ ହୁଁ। କହ।
କୁହନ୍ତୁ ଆଜ୍ଞା। ଚାଲନ୍ତୁ ସେଇ ଗେମ ଟା ପୁଣି ଥରେ ଚାଳନ କରିବା।
ହଁ।
ହୁଁ ଏଥର ଆଉ ପଶୁନୁ ଏଥର ଆଉ ଗୋଟେ କଣ ଭାବିବା।
ହଉ ତାହେଲେ
ହୁଁ ଏଥର କ ଫଳ।
ହୁଁ।
ହ ନାଇଁ ଆମେ ଏମିତି କରିବାନି। ଆମେ ଚାଲ ଯୋଉ ଭାବିବା ଏ ଯୋଉ ନମ୍ବର ଭାବିିବା।
ସଂଖ୍ୟା।
ହଁ ଯେ କେମିତି?
ଶହେ ଭିତରେ ଦେଖ୍ ଶହେ ଭିତରେ ସଂଖ୍ୟା ଭାବିବା। ଆ ତୁ ଗୋଟେ ହେବ ହେଲା ମୁଁ ଯୋଉଟା କହିବି ତୁ ମତେ ଖାଲି କହିବୁ ସେଇଟା ତାଠୁ ହାୟର ନା ଲୋୟର ତୋର ହେଲା। ହେଲା ତ ଶହେ ଭିତରେ ଶହେ କୁ ମିଶେଇବୁନି। ମାନେ ଅନେଶ୍ୱତ ପର୍ଯ୍ୟନ୍ତ ଭାବିପାରିବୁ। ସୁନ ଯି ଯଉ ଏକ ରୁ ଅନେଶ୍ବତ ଭିତରେ।
ୟା ୟା।
ହଉ ଭାବ। ଭାବିଲୁ?
ହୁଁ ରହ ଟିକେ ଭାବି
ଭାବୁନୁ ତତେ ସଂଖ୍ୟା ଟା ଭାବିତେ କେତେ ଟାଇମ ଲାଗୁଚି ମ।
ହଉ ଭାବିଲି।
ହଉ, ମୁଁ ଆଗେ ଗେସ ମାରୁଛି ହେଲା? ଫିଫଟି।
ଲୋୟର।
କହିବୁ ତଳକୁ, ଲୋୟର ଲୋୟର କଣ?
ହଁ ସେୟା
ହଉ କମ, ପଚାଶ ରୁ କମ ତ, ହଉୁ ତ ତୁ ଗେସ୍ ମାର।
ଆବେ ମୁଁ, ମୁଁ ବି କହିବି ତୁ ବି କହିବୁ, ତୁ ବି ଭାବିସାରଛୁ ତ?
ହଁ ମୁଁ ବା ଭାବିଛି ତାପରେ ତୁ ଗେସ୍ ମାରୁନୁ ମୋର।
ହଁ। ଟ୍ୱେଣ୍ଟି।
କୋଡିଏ ସେଟା କୁହନ୍ତି, ଟ୍ବେଣ୍ଟି, ହାୟର ଅଧିକ।
ଆ ହାୟର ଲୋୟର କହିବୁ ହେଲା ସେଇଟା ଠିକ ହବ ହେଲା।
ନା ନା ସେଟା ଆପର ସେଟା ଇଏ ନୁହଁ ବା।
ଆଛା ହଉ। ହ
ତୁ ପଚାଶ ଟା ଯୋଉ ମୁଁ କହିଥିଲି ତୁ ସେଟା ହାୟର କହିଥିଲ ମାନେ ଅଧିକ କହିଥିଲୁ ନା କମ କହିଥିଲୁ କମ କହିଥିଲୁ ନା?
ତଳକୁୁ କହିଥିଲି ହଁ।
ହଁ ଚାଳିଶ।
ତଳକୁ।
ହଉ ତୁ କହ ଏଥର।
ଚାଳିଶ।
ଅଧିକ। ହଁ ଦଶ।
ତଳକୁ।
ତୁ କହ ଏଥର। କହୁନୁ ବେ।
ଅ ଫିପ ପଚାଶ।
କହିଥିଲୁ ବା ପଚାସ, ସେଇଟା ଆଉ କେତଥର କହୁଛୁ, ନା ନା ତୁ କହିନଥିଲୁ ନା ନା ନା କହିନୁ କହିନୁ ଅଧିକ ଅଧିକ ମୁଁ କହୁଛି, ପାଞ୍ଚ।
ଅଧିକ।
ପାଞ୍ଚ ଦସ ଭିତରେ ତାନେ ହଉ ହଉ। ହଉ ତୁ କ ଏଥର ତୁ କ।
ଷାଠିଏ।
ଅଧିକ।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
ହୁଁ ମୁଁ କହୁଛି ରହ, ମୁଁ କହୁଛି। ଉଁ ପାଞ୍ଚ ଦଶ ଭିତରେ ଆଠ।
ଆଠେ ଆ ଆଠ ତଳକୁ ତମେ ଛଅ ଆଉ ସାତ ଭିତରେ ହଉ ହଉ ହଉ ତୁ କ ତୁ କ।
ସତୁରି।
ତଳକୁ।
ଆଛା ଏଇ ତୋତେ ପାଲ ଷାଠିଏ ପଚାରି ଥିନି ଉପରକୁ କହିଲୁ, ମାନେ ଷାଠିଏ ସତୁୁରି ଭିତରେ।
ହୁଁ ମୁଁ କହୁଛି ଛଅ ସାତ ଭିତରେ, ସାତେ।
ହୁଁ।
ହୁଁ ମୁଁ ଜିତିଗଲି।
ତୁ! ! ! ! ! ! ! ! ! !
ମୁଁ ଜିତିଗଲି ଟୁଡୁ ଡୁ ଡୁ ଆଉ ଥରେ କରିବା ଆଉ ଥରେ ଆଉ ଥରେ। ନା ମୋର ସିକ୍ ଥ ମାନେ ଅଣ-ଅଣସ୍ତୋରୀ।
ଗେନ୍ଧାଟେ ଭାବିଲୁନି ତୁ
ହିଁ ହିଁ ହିଁ ତୁ ଭାବୁନୁ ତତେ କିଏ ମନା କରୁଚି ଆଉଥରେ ଆଉଥରେ ହେଲା ଆଉଥରେ।
ଭାବେ ଭାବେ ଗୋଟେ ଭାବେ
ହୁଁ ଭାବିଲି।
ହଉ ମୁଁ ବି ଭାବିଦେଲିି ତୁ ଆଗେ ଗେସ୍ ମାର୍।
ପଚାସେ।
କମ୍। ତୋର ସତୁରୀ।
ଅଧିକ।
ହଉ ତୁ ଏଥର କ।
ଅଁ ଚାଳିଶ୍।
ଅଧିକ।
ଉଁ
ତୋର ଅଶି।
ଅଧିକ।
ହଉ ତୁକ ତୁକ।
ଅ ଷାଠିଏ।
ତୁ ମୂର୍ଖ ଟେ କିବେ ତୁ ପଚାଶ କହିଲୁ ମୁଁ କହିଲି କମ୍ ତୁ ଚାଳିଶ
ଓ ସରି ସରି ର ର ର ମାନେ ପଞ୍ଚାବନ।
ସତରେ ତୁ ମୂର୍ଖ ଟା ହଉ ନା କମ୍ ହଉଚି ମୁଁ କହୁଚି ଏଥର।
ପଚାଶେ କମ କମ।
ନବେ ରୁ କମ୍ ଅଶୀ ନବେ ଭିତରେ ହଉ।
ଉଁ ହୁଁ ଚାଳି ତର ଅଞ୍ଚାଶେ।
ହଁ।
ହୁଁ ହୁଁ।
ଏତେବେଳେ କେରେ ଜିତିଲା।
ୟା ୟା। ଏଇଟି ନାଇନ୍।
ଓଁ ଉଁ ହଉଚି ଏଥର ଆଉଥରେ ହଁ।
କରିଆ।
ହଉ ଫଳ କରିବା ତ।
ହୁଁ।
ହଉ ତୁ ଗୋଟେ ଫଳ ଭାବେ ମୁଁ ଗୋଟେ ଫଳ ଭାବୁଛି।
ହୁଁ ମୁଁ ଭାବି ସାଇଲିଣି।
ହୁଁ କଣ୍ଟେ ଭାବିମି କଣ୍ଟେ ଟେ ଭାବିମି କଣ୍ଟେ ଟେ ଭାବିମି? ହଁ ଭାବିଦେଲି ତୁ ମତେ ପଚାରେ ଆଗେ।
ତୁ ଦେଖିଲୁ କିପରି?
ଦେଖିବା ପାଇଁ ମାନେ କଣ କଇମି ତା ମାନେ ତା ସାଇଜ କେମିତି କଇମି ନା ତା କଲର କଇମି ଗୋଲ୍। ବେଳେ ବେଳେ ଉଁ ପୁରା ଗୋଲ ହେମିତି କହିପାରିବାନି ପୁରା ଫୁଟବଲ ଭଳିଆ ଗୋଲ। କିନ୍ତୁ ଅଧିକାଂଶ ଗୋଲ୍ ହିଁ ଆସେ।
ହୁଁ ହୁଁ ହୁଁ।
ତୋର ସାଇଜ୍ କେମିତି ମାନେ ତୁ କେମିତି ଦେଖିଆ ପାଇଁ?
ଲଙ୍ଗ।
ଲଙ୍ଗ ଲମ୍ବା।
ହା ହା ହା।
ଏ ହଉ ତୁ ଏଥର ପଚାର୍ ମତେ?
ତୋ ଓ ଉଁ ତୋ କଲର କଣ?
ଉଁ ମୋ କଲର ବାହାରୁ ତ ଗ୍ରୀନ୍ ହିଁ ଦେଖାଯାଏ। ମାନେ ସବୁଜ ତୋ କଲର କେମିତି?
ଏଲୋ।
ମୁଁ ଜାଣିସାରିଲିଣି। ତୋର କଦଳୀ। ହଁ ନା।
ହଁ।
ଛି ଛି ମୋର କଣ ଭାବେନି?
ତୋର ର ତୁ କଉନୁ ଆଉ
ହଉ ହଉ କହୁନୁ ପଚାର୍ ପଚାର୍ ପଚାର୍?
ଉଁ ତୋର ମଞ୍ଜି ଅଛି।
ହଁ ଅଛି।
କେତେ ଗୋଟେ ନା ମେଞ୍ଚେ?
ମେଞ୍ଚେ।
ଉଁ ପିଜୁଡି।
ନା।
ପଣସ।
ଆହୁରି ପଚାର ସ ଯେତେ ପଚାରିବୁ କୋ ମାନେ ପ୍ରଶ୍ନ କରିବୁ ସେତେ ପାଖକୁ ପାଖକୁ ଯିବୁ?
ହୁଁ। ରହିଥା କଣ ଭାବିବା ଆଉ
ଉଁ ଭାବ ଭାବି ଜଲଦି ଭାବିକି ପଚାରନ୍ତୁ?
ରାକ୍ଷୀ ଅଛି।
କଣ?
ତ ରାକ୍ଷୀ ଅଛି ନା?
ରାକ୍ଷୀ।
ଆଖି ଲୋ
ଓ ଆଖି ଆଖି ଫଳରେ ଆଖି କୋଉଠୁ ଆସିିବବେ?
ଅଛି ଫଳ ଆଖି ତୁ ଜାଣିନୁ ହୁଁ।
ହଁ ନଡିଆରେ ମଞ୍ଜି ଅଛି ନା? ମୁଁ କହୁଛି ମେଞ୍ଚା ମଞ୍ଜି ଅଛି ତୁ ମତେ ପାଚରୁଛୁ ଆଖି ଅଛି ନା ନଡିଆରେ ମଞ୍ଜି ଅଛି? ଦେଖିଥିଲୁ ତୁ ଶଳା ନଡିଆରେ ମଞ୍ଜି ଅଛି।
ଆଉ ଯୋଉ ମଞ୍ଜି ଗଜା ବାହାରେ ଯୋଉଟା।
ହଁ ନଡିଆରେ ମଞ୍ଜି ଅଛି କହିଦେଲା? ଛି ମୁର୍ଖଦାସ ତୁ ଆଉ ପଚାରେ କୋଶ୍ଚିନ୍ ପଚାର? ଯେତେ ପ୍ରଶ୍ନ ପଚାରିବୁ ସେତେ ମାନେ ପରା ଉଁ ପାଖକୁ ପାଖକୁ ଯିବୁ ପଚାର?
କହିଦେ ଆଉ ଆନ୍ସରଟା ମତେ ଆଉ ଆସିବନି।
ତରଭୁଜ।
ଅ ତୁ କ ତୁ ତ ଭିତରଟା ନାଲିଆ
ମୁଁ କାଇଁ ତା ଭିତର କହିମି? ତୁ ମତେ ପଚାରିଲୁ ତା ରଙ୍ଗ କଣ ସେମିତି ଭିତର ପଚାରିଥିଲେ ମୁଁ କହିଦେଇ ନଥାନ୍ତି କେହି ବି କହିଦେଇଥାନ୍ତେ।
ହୁଁ।
ହଁ ବାହାର ଟା ତାର ସବୁଜ ନୁହେଁ କି ବା ମୁଁ ମିଛ କଥା କହିଚି କି କହ ବାହାର ଟା ତ ତାର ଗ୍ରୀନ୍। ଗ୍ରୀନ୍ କି ନୁହେଁ କହ।
ହଁ ଗ୍ରୀନ୍ ତୁ ମୋତେ କଣ କହିଲୁ କହିଲୁ ନା।
ଶୁଣୁ ସେମିତି ହେଲେ ତ ଏ ଯୋଉ ତା କଲର କଣ ଏ ଯୋଉ କଦଳୀର କଦଳୀ ଭିତର ଟା
ତୁ ମତେ କହିଥାନ୍ତୁ ଗୋଲ ନା ଆଉ ଲମ୍ବା ବି ମୁଁ ସେଇଠୁ ଜାଣିଥାନ୍ତି।
କହିଲି ପୁରା ଗୋଲ ନୁହେଁ କିନ୍ତୁ ମୋଷ୍ଟ ଅଧିକାଂଶ ତରଭୁଜ ତ ଗୋଲ ହିଁ ଆସେ ନା।
ଏଇ ନା। ଆ ତାର ହଳଦିଆ ତରଭୁଜ ବି ଆସେ ହେଲା।
ହଳଦିଆ ତ ର ଭୁଜ ବି ଆସିବୁ।
ଏ ଏଇତ ବିଶ୍ଵାସ କରିବୁନି କଥାଟାକୁ।
ହଁ ହଉ ଆ ଆଉଥରେ ଭାବିବା ହେଲା।
ହଉ ମୁଁ ଭାବିସାରିଲିଣୀ।
ହଁ ଏଥର ତ ନଅ ମିନିଟ୍ ହେଇସାରିଲାଣି ର ଆଉ କି ସମୟ ଅଲଗା କଥା ହେଇଯା ତାପରେ ଆଉଥ କଲ କରିନି ଭାବିବା ହେଲା।
ହୁଁ କଣ ଖାଇଲୁ କଣ?
ଭାତ ଡାଲି ଡାଲମା ଆଉ ହଉଚି ଅ ଫୁଲ ସେଇ ଯୋଉ ଭଜା ଆଉ ଦଳା। ଆଉ ଆଉ କଣ ଖାଇଲି ଆଉ ସେ ଯୋଉ କାଙ୍କଡା ଆ
ତୋର ତ ଖାଲି ମାନେ କାଙ୍କଡ ଆଳୁ କଷି ବାଇଗଣ କଷି ଖାଉଚୁ। ହାଲୋ ହଲୋ ହାଲୋ।